ହ୍ୟାଲୋ। ହ୍ୟାଲୋ।
ହଁ ଏଆଡେ କଲ ଟା ଗଲାନି ବୋଧେ ଟାୱାର ନାହିଁ ନା କଣ।
ହଁ।
ହୁଁ ବର୍ଷା ହଉଚ ତ।
ବର୍ଷା ହଉଚି?
ହଁ।
ଜୋରେ?
ହଁ ଜୋରେ ବର୍ଷା ହଉଚି ସକାଳେ ଟିକେ ଟିକେ ଫୁର ଫୁରିକା ତ ଫୁଟିଲା ଏବେ ଜୋହରେ ବର୍ଷା ହଉଛି
ହୁଁ ହୁଁ। କାଇଁ ଆମ ଆଡେ ନାହିଁ ବର୍ଷା।
ବର୍ଷା ନାଇଁ?
ନା ନା।
ମୋ ଆଡେ ପ୍ରବଳ ବର୍ଷା ହଉଛି ଘରୁ ବାହରି ହୋଉନି ଆରେ
ବୌନ।
କଣ
ଏଇ ଆଜି ଉମ୍ କରିଥିନ ରୋଷେଇ କରିଥିନି ଆର ପୁଅ ଆଣି ଚିକେନ ଦେଇ ଯାଇଥିଲା। ସ୍କୁଲ ଯାଇଛି ତାର ଚିକେନ୍ କରିଥିନି ଗାଁକୁ ଗୋଟେ ବିକ୍ରି ବାଲା ଆସିଥିଲା ଯେ କଳମ ଶାଗ ରଖିଥିଲି। କଳମ ଶାଗ
ହୁଁ।
ଖାଇସାଇଲନି।
ହଁ ଖାଇସାରିଲୁଣି ପୁଅ ସ୍କୁଲରେ ଖାଏନହିଁ ତାର ପଳେଇ ଆସେ ଆଜି ବର୍ଷା ବର୍ଷା ହଉଚି ବୋଲି ସାର ଛାଡୁନାହାନ୍ତି ନା କଣ କାହିଁ ଆସିନି ମୁଁ ତାକୁ ନେଇକି ଆସିନାଇଁ ଆଉ। ତମେ କଣ ଖାଇପିଇ ସାଇଲନି ନା?
ଅ ରୋଷେଇ କଥିଲା?
ଆ ରଜ କେମିତି ହେଲା ତମ ଆଡେ?
ତମେ?